ଆଉ କଣ କରୁଛ?
ହଁ ଆଉ ମୁଁ ଟିକେ ସନ୍ଧ୍ୟା ବେଳେ ଏଇ ବସିଛି ଆଉ କଣ ଏତେବେଳୁ ଖାଇକି ଶୋଇବିନି ନା କଣ? ଖାଇମୁ ଶୋଇମୁ। ଆଉ ଟିକେ ଏପଟ ସେପଟ ହଉଛି ଗୋରୁ କ ଠିଆହେଇକି ଦେଖିଲାବେଳକୁ ବାଛୁରିଟା ବାନ୍ଧିଚି ଆଉ ଦେଖ ଏଇ ଆସିକି ଏଇ ବର୍ତ୍ତମାନ ବସିଛି ଆଉ
ଆଉ ତମର ଗୋରୁ ଗାଈ କଣ କେତେ ଅଛି ନା ଗୋରୁ ତ ବହୁତ ଗାଈ ପାଞ୍ଚ ଛଅଟା ବାଛୁରୀ ଏମିତି କିିନା ଥିଲା ତ
ଏବେ ମୁଁ କମେଇ ଦେଇଛି ଗୋରୁ ତ ସବୁ କମେଇ ଦେଲେଣି ଏବେ ମୁଁ ଗୋଟିଏ ଗୋରୁ ରଖିଛି। ଆଚ୍ଛା।
ଅଁ ଓ ହ।
ହୁଁ।
ଆଉ ତମ ଗାଁରେ ଗୋଟେ ସେ ଯୋଉ ଓମ୍ଫେଡ ଫାର୍ମ ଖୋଲିନଥିଲା କି?
ହଁ ହଁ।
ଆଉ ସମସ୍ତେ ଦେଖୁନା କଣ ଗାଈ ଜର୍ସି ଗାଈ ନା କଣ ସବୁ ଆଣିକି ରଖିଥିଲେ। ଆଉ ସେଟା ଅଛି ନା କଣ ହେଲା କଣ?
ସେ ଫାର୍ମ ଉଠିଗଲାଣି ସେ ଜାଗା ଟା ଯାହା ଫାଙ୍କା ହେଇକି ଅଛି। ଆଉ ସେଟା ଠିକ ମ୍ୟାନେଜମେଣ୍ଟ ହେଇପାରିଲାନି। ପରିଚାଳନା ହେଇପାରିଲାନି ସେ ବନ୍ଦ ହେଇଗଲା।
ଓହୋ। ଆଉ କଣ କହିଲ ମୁଁ କହିଲି ନା ସେତେବେଳେ ମୁଁ ଶୁଣିଥିଲି। ତମର ଆମ ଗାଁରୁ ବି ଲୋକ ନେଇକି ତମକୁ ସେଇଠି ସେଇପଟେ କ୍ଷୀର ଦିଅନ୍ତି। ପଇସା ବି ଖାତା କରନ୍ତି ମାସକୁୁ ମାସ ଆଣିକି ଆସନ୍ତି।
ହଁ ସୋସାଇଟିରେ କ୍ଷୀର ଦେନେ ସେ ଖାଲି ଲେଖିଦବ ମାସ ଶେଷରେ ପଇସା ଦବ।
ଆଉ ତମେ କଣ ସେ ଯୋଉ ବ୍ୟାଙ୍କରୁ ସବୁ ଋଣ ଦଉନଥିଲେ କି ତମେ ସେମିତି କରିଥିଲ ନା କରିନଥିଲ?
ହଁ ଗୋଟେ ଋଣ କରିଥିନୁ ଗାଈ ଆଣିଥିନୁ ସେ ଗାଇ ଆ ଦୁହିଁ ହେଲାନାଇଁ ସିଏ ଦୁହିଁଇ ଦେଲାନାଇ ଆମେ ଦୁହିଁ ଯାଣିନୁ ସେ ଗୋଟେ ଲୋକକୁ ଆଣିଛନ୍ତି। ସିଏ ଦୁହିଁଲା ସିଏ ପଳେଇଲା ଯେମିତି ଗାଇକି ଖୁବ କମ ରେଟରେ ବିକିଦେଲୁ।
ଓହୋ ଆଉ ସେ ଗାଈ ଗୁଡା ବଡ ବଡ ଗାଈ ନା
ହଁ ବଡ ଗାଈଗୁରା ଜର୍ସି ଗାଈଗୁରା ଦଶ ଲିଟର ବାର ଲି ଟର ନେଖା କ୍ଷୀର ଦିଅନ୍ତି।
ହୁଁ ନା ମୁଁ କଁ କହୁଥିଲି କହିଲ ଆଉ ଆମର ଗୋଟେ ସେଇ ଫାର୍ମ କରିବୁ ବୋଲି ଭାବୁଚୁ ଆଉ ଆମେ ଭାବୁଚୁ ଦଶ ବ ବାରଟା ଗାଈ ଆଗ ଆଣିକି ରଖିବୁ ଆଉ ରଖିକି ତାପରେ ଫୁଣି ଦେଖିଆ ସି ସେମାନେ ସବୁ ପୁଣି ଛୁଆ ଦେବେନି କି ବାଛୁରୀ ହେଲେ ବଢେଇକି ଆଉ କରି ବୁ ଏମିତି ଆମର ଏଇଠି ପାଖରେ ସୋସାଇଟି ଅଛି ଆଉ ସେଇ ଠି ଆଗ କ୍ଷୀର ଦବୁ ତାଙ୍କର ଯାହା କ୍ଷୀର ହବ ତାପରେ ଦେଖିଆ ଯଦି ଭଲ କ୍ଷୀର ଦେଲେ ତାହେଲେ ଆମେ ନି ଯିଏ ଗୋଟେ ଆମର କରିବୁ କଁ କହିଲ ସେ ଓମ୍ପେଡ ଫାର୍ମ ଟାଇପ ର ଏମିତି କରିବୁ ବୋଲି ଭାବୁଚୁ କଁ ଭଲ ହୁଅନ୍ତା ନି କି
ହଁ ବିଜିନେସେ କ୍ଷୀର ହଁ ଯାହା ବିକିରି ହବ ସାଙ୍ଗସାଙ୍ଗେ ତ ଗମେଣ୍ଟ ର ସୋ ସାଇଟି ଅଛି ସୋସାଇଟି କି ଦେଇଦବ କ୍ଷୀର ତ ରହିବନି। କ୍ଷୀର ପଳେଇବ ଯାହା ଦୁଇଁବ ସେଲ ହେଇଯିବ। ଅସୁବିଧା କିଛି ନାହିଁ ଯେତେ ସେଲ୍ କରିବ ସେ ଅନୁସାରେ ପଇସା ତମକୁ ମିଳିବ। ତାପରେ ସେଇଭଳିଆ ଦାୟିତ୍ବ ନବ ଗାଈଙ୍କର ସେବା ଯତ୍ନ ନେନେ କ୍ଷୀ କ୍ଷୀର ଅଧିକ ଅଧିକ ଦେବେ।
ହଁ ହଁ ଆମର ଏଇଠି ନା ଯୋଉ ଅଛନ୍ତି ଲୋକ ଏମିତି ଆମର ଘର ପାଖରେ କାମ କରିବା ପାଇଁ ଅ ଛନ୍ତି। ଆମେ ଚାରି, ପାଞ୍ଚ ଜଣ ଲୋକ ରଖିବୁ ବୋଲି ଭାବୁଚୁ ଆଉ ତାଙ୍କ ପାଇଁ ତ ଏବେ ଗମେଣ୍ଟରୁ ଆମର ଆସୁଚି ଋଣ ଦିଆହଉଚି ଗୋପାଳନ। ପାଇଁ ଆଉ ଆମର ସେଇଟା ଆସିବ ବୋଲି କହୁଛନ୍ତି ଆମ ପଞ୍ଚାୟତରେ ଲୋ କହୁଥିଲେ ଯୋଉ ସରପଞ୍ଚ ଆମର ଦେଇଥିଲେ ଆସି କହୁଥିଲେ ଗାଁ ରେ କି ଯୋଉମାନେ ଗୋପାଳନ କରିବେ ଯୋଉ ଦେଖୁଚ ନା ସ୍ତ୍ରୀ ଲୋକ ମାନଙ୍କର ସ୍ଵୟଂ ସହାୟକ ଗୋ ଷ୍ଠୀ ସବୁ ନାହିଁ କି
ଉଁ
ଆ ସେଇ ସ୍ଵୟଂସହାୟକ ଗୋଷ୍ଠୀ ତରଫରୁ ସେ ସବୁ କହି ଥିଲେ ଆଉ ଆମର ସବୁ ଯଉ ସ୍ତ୍ରୀ ଲୋକମାନେ ଅଛନ୍ତି ସେଇ ଗୋଷ୍ଠୀରେ ତ ସେମାନଙ୍କୁ କହୁଥିଲେ ତ ସେମାନେ କହୁଥିଲେ ଆମକୁକି ଗୋପାଳନ ପାଇଁ ଆସି ଚି ଏମିତି ସରକାର ଦେବେ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ଋଣ। ଆଉ ଆଣିକି କର ତ ଭାବୁଚୁ ସେଇଆ ଆଉ କରିବୁ ଗୋଟେ ଦେଖିଆ ଗୋଟେ ବେପାର ବିଜିନେସ କରିବା କଣ କେମିତି ଲାଭ ହଉଚି ଦେଖିବା ଆଉ।
ହଁ ସେଟା କନେ ଲାଭ ହବ ଯିଏ କରିପାରିବ ବହୁତୁ ଲୋକ କରୁଚନ୍ତି ଏନଗେଜ ସେଥିରେ ରହୁଛନ୍ତି ତାଙ୍କର ଅ ଅ ମଜୁରୀ ସେଇଥିରେ ପଡୁଚି। ଇନକମ୍ ହଉଚି।
ଆଉ ତମର ଯେତେବେଳେ ଏଇ ଯୋଉ ସବୁ ଫାର୍ମ ହେଇନଥିଲା କି ବାହାରୁ ବହୁତୁ ଲୋକ ଆସିଥିଲେ ନା
ହଁ ବହୁତ୍ ଲୋକ ଆସିଥିଲେ ଦେଖିବାକୁ ସେଇ ଭଳିଆ ମଡେଲରେ କେମିତି କରିବୁ ସେ ବାବଦରେ ପଚାରିକି ବୁଝୁଥୁଲେ। ଆ ଦେଖିନେ ସିନା ଲୋକ କରିବେ।
ହୁଁ। ଆଉ ତମର କିନ୍ତୁ ସେତବେଳେ ସେ ଫାର୍ମ ବିଷୟରେ ଆମ ଏପଟ ଏରିଆରେ କିନ୍ତୁ ବହୁତ୍ ଲୋକ କଥା ହୁଅନ୍ତି ମୁଁ ଶୁଣିଚି। ଆଉ ସେଇଥିପାଇଁ ଆମେ କରିବୁ ତ ସେଇଭଳିଆ ମଡେଲ୍ ରେ ଗୋଟେ। ମୁଁ କହିଲି ମୁଁ ତୁମୁକୁ ଟିକେ ପଚାରିଦିଏ ଆଉ, ଭଲ ହବ ଟିକେ କଣ କହିଲ ଆଗୁଆ ଟିକେ ଜାଣିଥିଲେ ସେ ବିଷୟରେ ଟିକେ କରିଆ ପାଇଁ ସେ କାମଟା ଟିକେ ସହଜ ହବ ଆଉ।
ଆଉ ତାଙ୍କର ଖାଇବା ପିଇବା ଯତ୍ନ ନିଶ୍ଚିନ୍ତ ଲା ଭ ହବ ଉଁ ଗୋ ପାଳନରେ। ବହୁତୁ ଲୋକ ସେ ଗୋପାଳନ କରୁଚନ୍ତି, ସରକାର ସାହାଯ୍ୟ କରୁଚନ୍ତି ତାଙ୍କୁ।
ଉଁ ଆଉ କଣ କହିଲ ମାନେ ସେମାନେ କଣ ଖାଆନ୍ତି, ନା ଆମ ଯୋଉ ଦେଶୀ ଗୋରୁ ଯେମି ତି ଘାସ ଖା ଖାଆନ୍ତି କି କୁଣ୍ଡା ଆଉ ସେମାନଙ୍କ କଣ ଖାଇବା ପତର କଣ ଖାଆନ୍ତି?
ନା-ନା ତାଙ୍କର ହଁ ଟିକେ ଅଲ୍ଗା ଖାଦ୍ୟ ଖାଉଚନ୍ତି ଜର୍ସି ଗାଈ ମାନେ। ନଡା ଖାଇବେ ପିଡିଆ ଖାଇବେ, ବାଦାମ୍ ପିଡିଆ ଖାଇବେ, ଚୋକଡ଼ ଖାଇବେ, ଗହମରୁ ଯୋଉ ତିଆରି ହଉଚି। ଆଉ ଉଁ ବି କିଛି ଖାଆନ୍ତି। ଆଉ ଏସବୁ ଖାଦ୍ୟ ସିଏ କ୍ଷୀର ଅଧିକା ଦେବେ ଆଉ ଦଉଚନ୍ତି ସେମାନେ ସେଇ ଭଳିଆ ଖାଦ୍ୟ ଦଉଚନ୍ତି।
ହୁଁ, ନା
ଅ ହଁ ନା ମୁଁ କଣ କହୁଥିଲି କହିଲ ତମର ଏଇଠି ଯୋଉ ଫାର୍ମ ହେଇନଥିଲା କି ଆ ସେମାନେ ଗୋଖାଦ୍ୟ କୋଉଠୁ ଆଣନ୍ତି?
ଏ ନିକଟରେ ଏଇ ଯୋଉ ଅଛି ସବୁ ଗାଁ ସେ ଦୋକାନରୁ ଆଣନ୍ତି ବଡ-ବଡ ଦୋକାନ ସବୁ ଅଛି ଏଇ ଯୋଉ ଗ୍ରସରୀ ଦୋକାନ
ହଁ ନା ମୁଁ କଣ କହିଲି କହିଲ ଆମେ ଯଦି ଏତେ ଅଧିକ ଗୋରୁ ପାଇଁ ତାହେଲେ ଆମୁକୁ କଣ ସେ କିଛି ରିହାତି ଦେବେ ତ?
ହୁଁ ରିହାତି ଦେବେ, ତାପରେ କଣ ଯେଦି କହିବ ଗାଡି ଲୋନ ବି ସେମାନେ ଚାହିଁଲେ କରେଇଦେବେ, ସେମାନଙ୍କର ସେ ହା ତ ଅଛି, ଅଟୋ କରିଦବ ଅଟୋରେ ଆଣିବ ଖାଦ୍ୟ ଗୋରୁ ପାଇଁ।
ହଁ ଭଲ ସୁବିଧା ଅଛି କିନ୍ତୁ ନାଁ କି?
ସବୁ ସୁବିଧା ଅଛି। ଆଉ ସରକାରୀ ପଶୁ ଡାକ୍ତର୍ ତ ଆସିକି ସବୁବେଳେ ତଦାରଖ୍ କରିବେ ଦେଖା କରିବେ, ସେମାନଙ୍କୁ ନିର୍ଦ୍ଦେଶ ହେଇ ଚି ଯୋଉ କ୍ଷୀର ସୋସାଇଟି ଗୋ ପାାଳନ ଯିଏ କରିବେ ସେମାନଙ୍କର ଗୋ ସେ ଚିକିତ୍ସା କରିବେ।
ଓହୋ ତାହେନେ ଯେ ସରଆରଙ୍କ ଡାକ୍ତର ସିଏ ଆସିକି ଚିକିତ୍ସା କରିଦେଇଯିବେ, ଆଁ କି?
ହୁଁ ହୁଁ। ସବୁ ସୁବିଧା ଆଜିକାଲି ଅଛି ତମେ ପହଞ୍ଚିବା ଦରକାରେ ସେ ପଶୁ ଡାକ୍ତରଖାନା।
ଓହୋ ତାହାନେ ଭଲ ହେଲା ମୁଁ ସେଇଆ ଭାବୁଥିଲି କଁ କହିଲ ଆମର ଏଇଠି ପାଖରେ ଆଉ ପଶୁ ଡାକ୍ତରଖାନା ନାହିଁ। ଆଉ ତାଙ୍କୁ ଡାକିବା ପାଇଁ ଫୁଣି ଦରକାର ପଡ଼ିବ ତ। ଆଉ ଯଦି ସରକାରଙ୍କ ଡାକ୍ତର ଆସିକି ପଶୁ ଡାକ୍ତର ଆସିକି ଦେଖିଦେଇ ଯିବେ ଗୋରୁଙ୍କର କିଛି ଅସୁବିଧା ହେଲେ ତାହେଲେ ତ ବୋହୁତୁ ବଢ଼ିଆ ହବ ଆଉ ଆମର ଗୋଟେ ଚିନ୍ତା ବଡ଼ ଗଲା ଆଉ ମୋର ତ ସେଇଟା ମାନେ ଚିନ୍ତା ଥିଲା କଣ କରିବା କେମିତି ଯଦି ଆଜି ରାତି ବିକାଳି କିଛି ଖରାପ ଅସୁବିଧା ହେଲା ଦେଖୁନ ମଣିଷ ସିନା ଦେହ ଖରାପ ହେଲେ କହିଦବ। ପଶୁ ପକ୍ଷୀ କଣ କହିପାରିବେ କି? ତ ତାଙ୍କୁ ଯତ୍ନ ଟିକେ ଅଧିକ ନବାକୁ ପଡ଼ିବ ନା।
ହଁ ଆଉ ସେଇଥିପାଇଁ ଏଟା ପା ପାଖରେ ଅଛନ୍ତି ପଶୁ ଡାକ୍ତର। ପଞ୍ଚାୟତର ପ୍ରତି ପଞ୍ଚାୟତରେ ଜଣେ ଜଣେ ପଶୁ ଡାକ୍ତର ଏଠି ତ ଏପଟ ପଞ୍ଚାୟତ ଓଟେ ରହୁଚି ସେପଟ ଗୋଟେ ପଞ୍ଚାୟତ ରହୁଚି ସେଟି ଅଛନ୍ତି ଭେଟେନାରୀ ବେଲା ଏଠି ବି ଭେଟେନାରୀ ବେଲା କିଛି ଅସୁବିଧା ନାହିଁ।
ଅଁ ତାହେଲେ ଭଲ ହେଲା ଆଉ ନାଁ ତମେ ଏତେ ମୁଁ ସେଇଆ ଭାବୁ ଥିଲି ମୁଁ କହିଲି ତମୁକୁ କଲ କଲେ ହିଁ ତମେ ସବୁ କଥା ବୁଝେଇକି କହି ପାରିବ କାହିଁକି ନା ତମେ ସେଇ ଜିନିଷ କରିଚ ତମର ବୋହୁତୁ ମାନେ କଁ କହିଲ ଦକ୍ଷତା ଅଛି ତା ଓପରେ। ଆ ମୁଁ ସେଇଥିପାଇଁ ତମୁକୁ କଲ୍ କରିକି ପଚାରିଲି। ଆଉ ଦେଖିଆ ଆମେ ତ କରିବୁ ବୋଲି ପ୍ଲାନ୍ କରିଚୁ। ଆଉ ଆମେ ଏବେ ଲୋନ ଟା ଆମର ଦେଖିଆ ଆସିଯାଉ ଋଣଟା ଆଉ ମୁଁ ଗାଈ ଆଣିଲେ ଆଉ ତମୁକୁ ପୁଣି ଯଦି କିଛି ସୁବିଧା ହସ୍ ସୁବିଧା ଜାଣିବାର ଥାଏ ମୁଁ ତାହେଲେ ତମୁକୁ କଲ କରିବି ଆଉ।
ହ।
ହଉ ତାହେଲେ ଆଉ ରଖୁଛି ହେଲେ।
ହ।
ହଉ।